ହାଲୋ
ହୁଁ ଜାଣିଛୁ ମୁଁ ଆଜି ପୁରୀ ଆସିଛି ବୁଲିବାକୁ। ହୁଁ ବିଶ୍ଵ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଚାରିଧାମ ରେ ଗୋଟିଏ ଧାମ ଆମେ ଆସିଛୁ ଆଜି ବୁଲିବା ପାଇଁ ତୁ ଆସିଥାନ୍ତୁ କି?
ହଁ ଯାଇସାରିଲା ପରେ ଡାକିଲେ କଣ ଭାବିବି ମୁଁ
ହଉ ଖରା ହେଉଥିଲା ହେଲା ହାତ ତ ପୁରା କାଳିଆ କିଟି କିିଟି ଦେଖା ଯାଉଛି ମୁହଁ ତ ପୁରା ପୋଡି ଯାଇଛି ଆଜି ଟିକେ ମୁଁ ଭାବୁଛି ରାତି ବେଳକୁ ଯଦି ସମୟ ହବ ତାହେଲେ ଟିକେ ଆଉ ସମୟ ହବ? ତାକୁ ନେଇ ଛଅଟା ବେଳକୁ ମନ୍ଦିର ଯିବି ଆଉ ମନ୍ଦିର ମୁଁ କାଳିଆ କିଟି କିଟି ହେଇ ଯାଇକି କାଲି ନହେଲେ ଟିକେ ଯାଇକି ପାର୍ଲର ଯାଇକି ମୁହଁ ଟା ଟିକେ କଣ ଟିକେ ମାଖିକି ଆସିକି ନହେଲେ ମୁଁହ ଟାକୁ ପୁରା ପୋଡି ଯାଇଛି। ଖରା ରେ।
ମୁହଁକୁ ଚାଉଳ ପାଣିରେ ଧୋଇଦେ
କଉ ଚାଉଳ ବାସୁମତୀ ଚାଉଳ ନା ବସୁମତୀ ଚାଉଳ ନା ମେ କି ଚାଉଳ?
ଟଙ୍କିଖିଆ ଚାଉଳ ଜାଣିଥିବୁ ତ
ଏଇ ଯୋଉ
ଡିଲର ଚାଉଳ ହଁ ଚାଉଳ ପାଣି କି ରଖି ରଖି ମୁହଁରେ କୁଆଡେ ଧୋଇଲେ ମୁହରୁ ଉଜ୍ଜଳ ଦେଖାାଯାଏ।
ହଁ, ହଁ, ଆଉ ଆଉ ଜଗ ଜଗନ୍ନାଥ। ଉ ଜଗନ୍ନାଥ ମନ୍ଦିର ମାନେ ଚାରି ଧାମରେ ଗୋଟେ ଧାମ ଯୋଉଥିରେ କି ଓଡିଶାର ପୁରୀରେ ଥିବା ଜଗନ୍ନାଥ ମନ୍ଦିର ହିନ୍ଦୁ ମାନଙ୍କ ପାଇଁ ସବୁଠୁ ପବିତ୍ର ସ୍ଥାନ ଗୁଡିକ ମଧ୍ୟରୁ ଗୋଟିଏ ଆମେ ଏଠିକୁ ମାନେ ଏହାକୁ ଶ୍ରୀମନ୍ଦିର ବୋଲି ମାନେ ଶ୍ରୀମନ୍ଦିର ବି କୁହାଯାଏ। ଯୋଉଟା କି ମାନେ ଚାରି ଧାମ ଯେମିତି କିି ବଦ୍ରିନାଥ ଦ୍ଵାରକା। ରାମେଶ୍ୱରମ୍, ପୁରୀ ଆ ମଧ୍ୟରୁ ଗୋଟାଏ।
ମନ୍ଦିରର ଖାସ୍ କଥା ବି ଅଛି ଯେମିତି ଉ କେବେ ନିର୍ମାଣ ହେଇଥିଲା ଯେମିତି ବାରଶହ ଶତାବ୍ଦୀରେ ଗଙ୍ଗବଂଶ ରାଜା ଥିଲେ ଅନ୍ତର୍ବମା ଚୋଡ ଗଙ୍ଗ ଦେବ ଏଇ ମନ୍ଦିର ତିଆରି କରିଥିଲେ।
ପରେ ଅନଙ୍ଗ ଏଇ ଦେବ ପୁରା ହଲେ
ହଁ ମନ୍ଦିର ର ଶୈଳୀ କେମିତି ଅଛି ଜାଣିଛୁ? ମାନେ କଳିଙ୍ଗ ରାଜା ଯେତେବେଳେ ଥିଲେ କଳିଙ୍ଗ ସ୍ଥାପତ୍ୟ ର କଳାର ଶ୍ରେଷ୍ଠ ନମୁନା ଯୋଉଟା ରହିଛି ମାନେ ପୁରା ମନ୍ଦିର ଟା ପୁରା ବାଲୁଆ ପଥରରେ ତିଆରି ହେଇଛି। ତାର ଉଚ୍ଚତା ରହିଛି ମୁଖ୍ୟ ଶିଖର ମାନେ ଟୋଟାଲ୍ ମନ୍ଦିର ର ଉପର ପର୍ଯ୍ୟନ୍ତ ରହିଛି ବଡ ଦେଉଳ ତାକୁ କୁହନ୍ତି। ଆ ଆଉ ପଅଷଠି ମିଟର ହେଇଛି ଆଉ ତାର ଉଚ୍ଚ ରହିଛି ଦୁଇଶହ ଚଉଦ ପୁଟୁ। ଆଉ ତା ଉପରେ ନୀଳ ଚକ୍ର ଲାଗିଛି।
ହଁ, ଦେବତା ବି ସେଇଠି ପୂଜା ପାନ୍ତି ତିନି ମୂର୍ତ୍ତି, ଦାରୁ ମୂର୍ତ୍ତି। ଏ ପ୍ରଭୁ ଜଗନ୍ନାଥ ବଡ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ଆଉ ପ୍ରତି ବାରରୁ, ଉଣେଇଶ ବର୍ଷରେ ନୂଆ କାଠରେ ମୂର୍ତ୍ତି ବି ବନାଯାଏ। ଏହକୁ ନବକଳେବର ବର ମଧ୍ୟ କୁହାଯାଏ
ହଁ, ମନ୍ଦିରରେ ଅଧିକତା ରହସ୍ୟ ମଧ୍ୟ ରହିଛି। ମାନେ ସିଂହ ଦ୍ୱାର ର ଯୋଉ ଢେଉ ନା ତମେ ଯଦି ସିଂହ ଦ୍ଵାର ପାଖରେ ଠିଆ ହବ ତାହେଲେ ଯୋଉ ସମୁଦ୍ରର ଢେଉଟା ଯୋଉ ଶବ୍ଦ ଟା ଆସେ ସେ ଶବ୍ଦ ଟା ମାନେ ଗୋଟେ ପାଦ ଆଗକୁ ଗଲେ ଶବ୍ଦ ବନ୍ଦ ହେଇଯାଏ। ସିଂହ ଦ୍ଵାରା ସାମ୍ନାକୁ ତ ସମୁଦ୍ରର ଢେଉର ଶବ୍ଦ ଟା ବନ୍ଦ ହେଇଯାଏ। ହେଲେ ଏବେ ଏବେର ଯୋଉ ସମୁଦ୍ର ଢେଉ ସିଏ ତ ସମୁଦ୍ର ପାଖରେ ଠିଆ ହେଲେ ବି ଶୁଣା ଯାଉନି।
ଆ ନୀଳଚକ୍ରର ଛାୟା ଯେମିତି ଯେତେ ଉଚ୍ଚରୁ ଦେଖିଲେ ବି ନୀଳଚକ୍ର ଛାୟା ଦିଶ ଶେ ନାହିଁ ସବୁବେଳେ ଆମ ଆଡ଼କୁ ମୁହଁ କରିଥାଏ। କେବେ ଦେଖିଛ?
ହଁ ନୀଳଚକ୍ର ତ ବହୁତୁ ଉଞ୍ଚାରେ ରହିଛି। ଆଉ ଯେତେବେଳେ ବାନା ଟା ନୀଳଚକ୍ରରେ ଯୋଉ ପତିିତପାବନ ବାନା ଲାଗେ। ଆଉ ସେ ବାନା ଯେତେବେଳେ ଯାଇ ଚେ-ଯାଇକି ଚେଞ୍ଜ କରନ୍ତି ମାନେ ଗୋଟେ ଖୋଲିକି ଆଉ ଗୋଟେ ବାନା ସେଠି ଲଗାଯାଏ। ତାହାର ଦୃଶ୍ୟ ମଧ୍ୟ ବହୁତୁ ମନମୋହକ ଦୃଶ୍ୟ।
ଆଉ ଗୋଟେ ବିଧରେ ଯେମିତି କୁହାଯାଏ କି ବହୁତ ସାରା ଭିଡ଼ିଓରେ ବି ଦେଖାଯାଉଛି ଶ୍ରୀମନ୍ଦିରର ଛାଇ କୋଉଠି ଦେଖାଯାଇନଥାଏ।
ନା ଶ୍ରୀମନ୍ଦିରର ଛାଇ ପଡି ନଥାଏ। ଅଁ, ଏଠି ମହାପ୍ରସାଦ ମଧ୍ୟ ଅଁ, ଥାଏ ଶ୍ରୀମନ୍ଦିରରେ। ଯେମିତି ଆନନ୍ଦ ବଜାର ରେ ମାଟି ହାଣ୍ଡିରେ ରୋଷେଇ ହେଇଥାଏ ସାତ ଗୋଟି ହାଣ୍ଡି ଉପରେ। ରେ ମାନେ ଗୋଟେ ହାଣ୍ଡି ଉ-ଉପରେ ଆଉ ଗୋଟେ ତା ସେ ହାଣ୍ଡି ଉପରେ ଆଉ ଗୋଟେ ହାଣ୍ଡି ଏମିତି ହେଇକି ସାତ ଗୋଟି ହାଣ୍ଡି ରଖାଯାଇଥାଏ। ଆଉ ଉ, ମାନେ ପ୍ରଭୃତିରେ ଭାତ ବେଶି ଥିବ। ଆଉ ଯୋଉ ଅନ୍ନ ବସୁଥିବ ଉଁ, ସବୁଥିରେ ସେତିକି ଚାଉଳ ମାନେ ଚାଉଳ ପଡିଥିବ ପାଣି ମଧ୍ୟ ଦିଆଯାଇଥିବ କିନ୍ ତୁ ଯେହେତୁ ତଳେ ଜାଳ ଟା ଜଳା ଯାଉଛି ତଳ ଭାତ ଟା ଆଗେ ହବା କଥା। କିନ୍ତୁ ଶ୍ରୀମନ୍ଦିରର ଗୋଟେ ଅଲୌକିକ କଥା ହଉଛି କି ଉପରେ ଯୋଉ ହାଣ୍ଡି ଟା ଥାଏ ଛଅଟା ହାଣ୍ଡି ପରେ ଯୋଉ ହାଣ୍ଡି ଟା ଥାଏ ସେଇ ହାଣ୍ଡିର ଭାତ ଟା ଆଗେ ସିଝି ଥାଏ।
ଏ ତ ଜଗନ୍ନାଥ ପ୍ରଭୁଙ୍କର ଲୀଳା।
ହଁ।
ପତାକା ଯେଟା ଥାଏ ମନ୍ଦିର ଉପରେ ପତାକା ସବୁବେଳେ ପବନର ବିପରୀତ ଦିଗ ଆଡ଼େ ହିଁ ଉଡ଼େ।
ହ
ଦେଖିଥିବ। ଆ, ସୁଦର୍ଶନ ଚକ୍ର ଯେମିତି ପୁରୀ ତାର ଯେଉଁ ଠିଆ ଦେଖିଲେ ବି ନୀଳଚକ୍ର ତୁମ ଆଡ଼କୁ ହିଁ ମୁହଁ କରିଥାଏ।
ହଁ। ଦେଖିଛି ବହୁତ ଥର ମା ଯାଏ କାହିଁକି ନା ଅଁ, କି ସେଇଟା ହଉଛି ମୋ ଫେବରାଇଟ୍ ଜାଗା। ଆଉ ଯେତେବେଳେ ବି ମୁଁ ଯେତେବେଳେ ଇଚ୍ଛା ହୁଏ ଆଉ ମୁଁ ସେ ମନ୍ଦିରକୁ ପଳାଏ। ଜଗନ୍ନାଥଙ୍କୁ ଦର୍ଶନ କରିକି ଆସେ। ନା ସେଥିରେ ମୁଖ୍ୟ ପର୍ବ ମଧ୍ୟ ରହିଛି ମାନେ ଯୋ ଶ୍ରୀମନ୍ଦିରର ମୁଖ୍ୟ ପର୍ବ ହଉଛି ରଥଯାତ୍ରା। ଯୋଉଟା କି ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟାରେ ରଥଯାତ୍ରା ପଡେ।
ଯୋଉଟା କି ଆସୁଛି। ହଁ ତିନିଟି ରଥ ଥାଏ। ଯେ ନ- ଜଗନ୍ନାଥଙ୍କର ନନ୍ଦିଘୋଷ ଯାହାକୁ କୁହାଯାଏ। ଆଉ କାହିଁକି ଦେଖାନି। ଗରୁଡ଼ ଧ୍ୱଜ ଯୋଉଟା କିି ବଳଭଦ୍ରଙ୍କର ତାଳଧ୍ୱଜ। ସୁଭ
ନା ନା ଯେ ଜଗନ୍ନାଥଙ୍କର ଉଁ, ଯୋଉ ନନ୍ଦିଘୋଷ
ଗରୁଡଧ୍ୱଜ ମଧ୍ୟ କୁହାଯାଏ। ହଁ ବଳଭଦ୍ରଙ୍କର ଯେଉ ରଥ ଥାଏ ତାର ନାଁ ହଉଚି ତାଳଧ୍ୱଜ! ସୁଭଦ୍ରାଙ୍କର ହଉଚି ଦେବଦଳନ! ଯୋଉଟା ନୂଆ କାଠରେ ପ୍ରତିବର୍ଷ ରଥ ତିଆରି ହୁଏ! କହି ଦଉଚି ଏକାଥର ହେଲା ଗୁଣ୍ଡିଚା ମାଙ୍କ ଘର ବି ଥାଏ! ତିନିଜଣ ଠାକୁର ମାଉସୀ ଘର ଆଉ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି! ସାତ ଦିନ ରହି ପୁଣି ଫେରନ୍ତି! ଏଆକୁ ବାହୁଡ଼ା ଯାତ୍ରା ମଧ୍ୟ କୁହନ୍ତି! ହଁ ଗଜପତି ଛେରା ପଞ୍ଚମୀ ବି ଗୋଟେ ଥାଏ! ଯେମିତି ପୁରୀ ରାଜା ଗଜପତି ତିମ୍ ମହାରାଜା ସୁନା ଝାଡ଼ୁରେ ରଥ
ହଁ ସୁନା ଝାଡୁ ରେ ରଥ ମର୍ଗ ସଫା କରିଥିଲେ! ଏଇଟା ଦେଖା ଯାଏଯେ ଠାକୁର ଆଗରେ ସମସ୍ତେ ସମ୍ମାନ!
ଠାକୁର ଆଗରେ ସମସ୍ତେ ସମାନ!
ହଁ! ମାନେ ଧନ ଧନୀ ଗରିବ ଉଚ ନିଚ କିଛି ବି ଜାତି ଭେଦ ଧର୍ମ କିଚି ବି ନଥାଏ!
ଅନ୍ୟ ପର୍ବପର୍ବାଣୀ ବି ଏମତି ରହିଚି, ଯେମିତିକି ସ୍ନାନ ପୂର୍ଣ୍ଣିମା ରହିଛି, ନବେକଳବର ରହିଚି, ଦୋଳ ପୂର୍ଣ୍ଣିମା ମଧ୍ୟ ଏଠି କରାଯାଏ! ଆ ସେମାନେ ତାକୁ ଫେ ସେଲିବ୍ରେସନ ମାନେ
ହୁଁ! ହା ଅ
ସ୍ନାନ ପୂର୍ଣ୍ଣିମା ଯୋଉଟା କି ଜ୍ୟେଷ୍ଠ ପୂର୍ଣ୍ଣିମାର ଏଁ ଜ୍ୟେଷ୍ଠ ପୂର୍ଣ୍ଣିମାରେ କରାଯାଏ ସ୍ନାନ ପୂର୍ଣ୍ଣିମା, ଯୋଉଟା କି ଏବେ ଆସୁଚି ଏଁ ବୁ ଏଁ ଏଇ କିଛି ଦିନ ପରେ ପଡିବ! ଶହେ ଆଠ ଘର ପବିତ୍ର ଜଳରେ ଠାକୁରଙ୍କୁ ସ୍ନାନ କରାଯାଏ! ଉଁ ସେଇଦିନ ଠାରୁ ଠାକୁରଙ୍କୁ ଜ୍ୱର ହୋଇଯାଏ! ପନ୍ଦର ଦିନ ରେ ଅ ପର୍ଯ୍ୟନ୍ତ ସେ ଅନବସରରେ ରୁହନ୍ତି! ଓ ନବକଳବର ଯୋଉଟା ମାନେ ଉଁ ଯେତେବେଳେ ବର୍ଷରେ ଦିଟା ଆଷାଢ ମାସ ପଡେ! ସେତେବେଳେ ନୂଆ ଧାରୁରେ ମୂର୍ତ୍ତି ତିଆରି କରାଯାଏ! ଯୋଉଟା କି ଶେଷ ଥର ଦୁଇ ହଜାର ପନ୍ଦରରେ ହେଇଥିଲା! ଏପେଟେ ରହିଲା ଯୋଉଟା କି ଦୋଳ ପୂର୍ଣ୍ଣିମା! ଏଁ ଦୋଳ ପୂର୍ଣ୍ଣିମା ଦିନ ହୋଲି ଖେଳଯାଏ! ଠାକୁରଙ୍କୁ ଦୋଳିରେ ବସାଇ ଦୋଳ ପୂଜା ମଧ୍ୟ ହୁଏ!
ହଁ ପୁରୀ ଶ୍ରୀମନ୍ଦିରରେ ଯେମିତି ମହାପ୍ରସାଦ ଆଉ ଆନନ୍ଦ ବଜାର ଥାଏ!
ଆ ସେଠି ଛପନ ପ୍ରକାର ଭୋଗ ବି ଦେଖନ୍ତି, ଖିଚିଡ଼ି, ଡାଲି, ଶାଗ, ପିଠା, ମି ଠା ଏସବୁ ମୋର ଛପନ ପ୍ରକାର ଭୋଗ ଠାକୁରଙ୍କୁ ଭୋ ଯୋ ଲାଗିଥାଏ! ଆ ଅ ଆନନ୍ଦ ବଜାର ଯୋଉଟା କି ଦୁନିଆର ସବୁଠୁ ବଡ଼ ପ୍ରସାଦ ବଜାର ବି କୁହା ଯେଉଁ ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଗୋଟେ ଜାଗାରେ ବସି ଖାଆନ୍ତୁ! ଉଁ ଅ ଏହାକୁ ଅନ୍ନବ୍ରହ୍ମ ମଧ୍ୟ କୁହାଯାଏ! ମାନେ ସମସ୍ତେ ସମାନ!
ଯୋଉ ମହାପ୍ରସାଦ କଥାଟା କହିଲୁ ମହା ଯୋଉ ଆନ ଆନନ୍ଦ ବଜାରରେ ଯୋଉ ମହାପ୍ରଶା ବ୍ୟକ୍ତି ମାନେ ମହାପ୍ରସାଦ ଯୋଟା ମିଳେ ସେଇଟାକୁ ମାନେ ଗୋଟେ ମନ୍ଦିରକୁୁ ଯେତେ ବି ଲୋକ ଯାଆନ୍ତୁ। ଲୋକ କମ ଯାଆନ୍ତୁ କି ଲୋକ ଅଧିକ ଯାଆନ୍ତୁ କିନ୍ତୁ ଯୋଉ ଅ ଅନ୍ନଟା ହେଇଥାଏ ଯୋଉ ମହାପ୍ରସାଦ ବନା ଯାଇଥାଏ। ହ ତବେ ବଳି ପଡେନି ମାନେ ଯେତିକି ଲୋକ ଯାଇଥାନ୍ତି ସମସ୍ତେ ଶାନ୍ତିରେ ଖାଇକି ବି ଫେରିବେ। କେବେ ଅଧିକ ବଳି ପଡେଇିଲେ ତାକୁ ଫୋପଡା ଯାଏନହିଁ। କି କେବେ କମ ମଧ୍ୟ ହେଇନି କି ଲୋକ ଯାଇକି ଫେରିକି ଆସନ୍ତି ସେମିତି ବି କେବେ ହେଇନି।
ସେଇ ଆଉ ଗୋଟେ ପୁରୀ ମନ୍ଦିର ମହିମା ମାନେ ସବୁଆଡେ ଭାତ ଯେମତି ଚାଉଳ ର ଭାତ ହଉଛି। ସେଠି କିନ୍ତୁ ଓଲ୍ଟା।
ଯେମିତି ଭାତରୁ ଚାଉଳ ହଉଛି ଯେଉଟାକୁ କୁହାଯାଏ ଅଭଡ଼ା ଅପଡ଼ ନାଁ ନର୍ମାିଲ
ତାର ନିୟମ ରହିଛି ଯୋଉଟା କି ଅ ଲୋକଙ୍କୁ ମାନେ ତାର ଯୋଉ ପ୍ରବେଶ ଦ୍ଵାରରେ ଅ ଯଦି ଗୋଟେ ହିନ୍ଦୁ ଲୋକ ଯାଉଛନ୍ତି। ତାହେଲେ ଏଇ ପ୍ରବେଶ ଦ୍ଵାରରେ ଯିବା ପାଇଁ ଅନୁମତି ରହିଛି, ! ଯଦି ହିନ୍ଦୁ ଛଡା ଅନ୍ୟ କୋଉ ଧର୍ମର ଲୋକ ଇଏ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି ତାହେଲେ ତାଙ୍କୁ ଯିବା ପାଇଁ ବାରଣ ଏଠି ରହିଛି। କିନ୍ତୁ ସିଂହ ଦାର ବାହାରେ ଯୋଉ ନରେନ୍ଦ୍ର ପୁଷ୍କରଣୀତି ଅଛି,। ସେଥିରେ ଗ୍ରନ୍ଥ ଭବନ ଉପରୁ ଠାକୁରଙ୍କୁ ଦର୍ଶନ କରିପାରିବେ।
ହଁ ଆ ଗଟ କହ
ପୋଷାକ ଯୋଉଟା ରହିଛି ମାନେ ସଟ ଡ୍ରେସ ପିନ୍ଧିକି ଯୋଉ ଆଜି କାଲିର ଝିଅ ମାନେ ଯୋଉ ରହିଛନ୍ତି। ହ ସ୍ଲିପ ମାନେ ଯୋଉ କାଖ
ଆଣ୍ଠୁ ଉପରକୁ ଡ୍ରେସ୍ ପିନ୍ଧିବା ଏସବୁ।
ଏଇଭଳିଆ ଡ୍ରେସ ପିନ୍ଧିକି ଠାକୁରଙ୍କ ପାଖକୁ ଯିବାଟା ଆମର ଅନୁଚିତ କୁହାଯାଇଛି ଆ ଯେମିତି କିି ନର୍ମାଲ ଡ୍ରେସ୍ ଯେମିତି ସାଢି ମାନେ ଶରୀର ଢାଙ୍କି ରହିଥିବ ସେମିତି ତା ପୋଷାକ ପିନ୍ଧିକି ଯିବା ପାଇଁ ଆମର ଏଠି ପ୍ରଶାସନ କହିଛନ୍ତି।
ହଁ ଜଗନ୍ନାଥ କିଛି ଶିକ୍ଷା ବି ଦେଇଛନ୍ତି। ଯେମିତି ଜଗନ୍ନାଥ ଜଗନ୍ନାଥ। ମାନେ ସମସ୍ତଙ୍କର
ଜଗତର ନାଥ।
ହଁ ବା ସେଟା କଥା ଅ ଶୁଡ ବେ? ଜାତି ଧର୍ମ ବର୍ଣ୍ଣଭେଦ ନାହିଁ ରଥଯାତ୍ରା କୁହେ ଠାକୁର ମନ୍ଦିର ରୁ ବାହାରି ଲୋକଙ୍କ ପାଖକୁ ଆସନ୍ତି। ଆଚ୍ଛା ପୁରୀ ମନ୍ଦିର କୁ ନାଇଁ ମାନେ ସହଜ ବାଟ ଯେମିତି କମ ଟାଇମ ଲାଗିବ ମାନେ କେମିତି ଯିବା ତାର ଟିକେ ସୂଚନାଟା ଦେଇପାରିବୁ?
ପୁରୀ କୁ କେମିତି ଯିବୁ ତୁ ଯୋଉ ପଟୁ ଆସିବୁ ସେ ଯୋଉ ପୁରୀକି ସେମିତି ତୁ ତୁ କୋଉ ପଟେ ପୁରୀ ଆସିବୁ
ଆକ୍ଚଆଲି ମୁ ଫ୍ଲାଇଟ୍ ରେ ଯିବାକୁ
ପୂର୍ବ। ବ
ଯିଏ ରାଜଧାନୀରେ ରହୁଛି ତାକୁ କମ୍ ଟାଇମ୍ ଲାଗିବ ନା।
ଭୁବନେଶ୍ଵର ତ ମାନେ ରାଜଧାନୀ ମାନେ ଖୋର୍ଦ୍ଧା ସହିତ ବି ଖୋର୍ଦ୍ଧା ସହିତ ପୁରୀ ଜିଲ୍ଲା ଟା ଲାଗିଛି କିଛି ବାଟ ତ ଲାଗିବ ଗୋଟିଏ ରାସ୍ତା ପଡୁଛି ସିଧା ପଳେଇ ଆସିବ
ହଁ ରଥଯାତ୍ରା ବେଳେ ମହାପ୍ରଭୁଙ୍କ